ହ୍ୟାଲୋ ମୋ କଥା ଶୁଭୁଛି ହଁ ତମ ତମ କଥା ମତେ ଶୁଭୁଛି ମୋ କଥା ଶୁଭିଲା।
ହଁ ହଁ ଏଣ୍ଟି ଶୁଭିଲା। ହ୍ୟାଲୋ କଣ କରୁଛ କଣ କରଛନ୍ତି ଯେ।
ଏଇଠି ମୁ ଖାଇକି ବସିଥିଲି ଆଉ।
ଆଚ୍ଛା ଆଜି କୋଉ ବିଷୟରେ ଟିକେ ଜଳ ବିଷୟରେ କଥା ହେଇଯିବା।
ହଁ ହଁ।
ହଁ ଦେଖନ୍ତୁ ଆମେ କଥାରେ ଅଛି ଜଳ ହିଁ ଯ ବନା ହ ନା ନାଇଁ ତ ହ ଆମେ ଖାଦ୍ୟ ବସ୍ତ୍ର ବାସଗୃହ ଯେମିତି ଆମର ମୌଳିକ ଆବଶ୍ୟକତା ଅ ଛି ଆଙ୍କୁ ମାନେ ଛାଡିକି ଆମେ ଗୋଟେ ଦିନ କି ଦି ଦିନ ରହି ପାରିବା କିନ୍ତୁ ପାଣିକୁ ଛାଡିକି ତ ଆମେ ରହି ପାରିବାନି ନା ପାଣି କି ଛାଡିକି ଆମେ ଦଶ ପନ୍ଦର ମିନିଟ କି ଅଧଘଣ୍ଟା ଟେ ରହିପାରିବା। ତାପରେ ଯାହା ବି ହେଲେ ପାଣି ଆମକୁ ନିହାତି ଦରକାର। ମଣିଷ ସବୁ କିଛି ଛାଡିଦବ ଦୁଇ ଗୋଟେ ଜିନିଷ ତ ଜୀବନରେ ଛାଡି ପାରିବନି ଗୋଟେ ହଉଛି ବାୟୁ ଯୋଉଟା କି ନିଶ୍ାସ ବା ପ୍ରଶ୍ଵାସ ନବା ପାଇଁ ଦରକାର ଆଉ ଗୋଟେ ହଉଛି ପାଣି ଦି ଦିନ ମଣିଷ ନ ଖାଇକି ବଞ୍ଚିଯିବ କିନ୍ତୁ ଗୋଟେ ଦିନ ପାଣି ନ ପିଇକି ବଞ୍ଚି ପାରିବ ନାହିଁ। ତ ମୋ କହିବା କଥା ଆମର ହ୍ୟାଲୋ
ହଁ କୁହ କ ମୁଁ ଶୁଛି ମା।
ଅ ମୋ କହିବା କଥା ଦେଖନ୍ତୁ ଆଣ୍ଟି ଆମ ପୃଥିବୀରେ ହଁ ଯଦି ଶହେ ଭାଗ ଜଳ ଆଉ ସ୍ଥଳ ରହିଲା ତା ଭିତରୁ ଏକସ୍ତରୀ ଭାଗ ଜଳ ରହୁଛି। କିନ୍ତୁ ସେ ଯୋଉ ଏକସ୍ତରୀ ଭାଗ ଜଳଟା ଆମେ କଣ ସବୁତକ ବ୍ୟବହାର କରିପାରୁଛେ କି କରିପାରୁନେ।
ନା ସବୁତିକ ତ ଲୁଣି ପାଣି ରହୁଛି କିଛି ଅଂଶ ରହୁଛି
କିଛି ଅଂ ହଁ ଦୁଇ ଭାଗ ମାତ୍ର ଯୋଉ ମଧୁର ପାଣି ରହୁଛି। ତା ଭିତରୁ ପୁଣି ବରଫ ଆକାରରେ କିଛି ରହୁଛି କୋଉଟା ହ୍ରଦରେ ରହୁଛି କୋଉଟା ନାଳ ପୋଖରୀ ଏମିତି ରହୁଛି କିନ୍ତୁ ଯେତିକି ବି ଆମର ପିଇବା ପାଇଁ ପାଣି ରହୁଛି। ତ ତାକୁ ବି ଆମେ ବ୍ୟବହାର ତ କରୁ କରୁଛେ ତାର ନଷ୍ଟ ବି ଆମେ ବହୁତ ମାତ୍ରାରେ କରୁଛେ। ଯୋଉଟା କି ଆମେ ଏବେ ବୁଝି ପାରୁନେ କିନ୍ତୁ ଦୁଇ ହଜାର ତିରିଶ ସୁଦ୍ଧା ଆମ ବୈଜ୍ଞାନିକ ମାନେ ମତ ଦେଇଛନ୍ତି ଯେ ପାଣିର ଘୋର ସଂକଟ ବା ଅଭାବ ଦେଖାଯିବନ ଏବେ ବି ଆପଣ ଦେଖୁଥିବେ ପାଣି ପାଇଁ ବହୁତ ଲୋକ ବହୁତ ପ୍ରକାର ହଇରାଣ ହଉଛନ୍ତି।
ହଁ ଅବିକାତ ସେ ପାଣି ସକାଶା ହିଁ ମାନେ ଏଇ ଖରା ଦିନ ମାନେ ପାଣି ଲୋକମାନୋନେ ଉଁ ମାଟିରୁ ଛେଲେ ମାନେ ଖୋଳିକି ତାକୁ ଛେଦିକିନା ପାଣି ଆଣୁଛନ୍ତି। ଆଉ ପାଣି ଟାକୁ ଏତେ ପରିମାଣରେ ମାନେ ନଷ୍ଟ କରୁଛନ୍ତି ଯେ ସେ ଜାଣି ପାରୁନାହାନ୍ତି ଆଗକୁ ଆମର କି ଅଭାବ ମାନେ କି ସଙ୍କଟ ଆମ ପାଇଁ ଆସୁଛି। ସଙ୍କଟ ଧୀରେ ଧୀରେ ଆରମ୍ଭ ହେଇଗଲାଣି, ତାପରେ ବି ଲୋକମାନେ ଜାଣି ପାରୁନାହାନ୍ତି।
ହଁ ଦେଖନ୍ତୁ, ଆମ ଘର ପାଖରେ ଜଣେ ମାନେ ଅ କଣ ଅଛନ୍ତି ତାଙ୍କର ଆଉ ତାଙ୍କର କଣ ବୋରିଂ ବୋରିଙ୍ଗ ଯୋଉଟା ଖୋଳେଇଛନ୍ତି ସେ ମୁଁ ତାଙ୍କୁ ପ୍ରାୟ ଥର ଦେଖିଛି ସେ କଣ ବ୍ରସ କରୁଥିବେ ପାଇପ୍ ଲଗେଇଦେଇଥିବେ, ଆରେ ପାଇପ୍ ଯୋଉ ସୁଚ ଟା ବନ୍ଦ କରି ବ୍ରସ ଆମର ତ ବ୍ରସ୍ କରିବା ପାଇଁ କେତେ ଦରକାର ହାର୍ଡଲି ଗୋଟେ ଗୋଟେ ମଗ ପାଣି ଦରକାର। ଠିକ ଅଛି, ତ ଏତେ ବା ନଷ୍ଟ କାହିଁକି କରିବା। ଆମର ଏଇଠୁ କିଛି ବାଟ ଚାଲି ଯାଆନ୍ତୁ ମାନେ ଦେଖିବେ ପାଣି ପାଇଁ ଲୋକ କଣ କରୁଛନ୍ତି, କେତେ କେତେ ବାଟ ଯା ପୁଣି ଭଲ ପା ବି ପାଉନାହାନ୍ତି ଏବେ ଜଣେ ଆମର ୟୁଟ୍ୟୁବର ଭାଇ ସେ ଗୋଟେ ଭିଡିଓ ତାଙ୍କ ଇନଷ୍ଟାଗ୍ରାମ ପେଜ ରେ ପକେଇଥିଲେ କିଛି ଜଣ ସ୍ତ୍ରୀ ଲୋକ କଣ କଣ ହୋଇଛନ୍ତି ନା ନଈ କୂଳିଆ ଘର ବା ନଈ ପାଖରେ ଘର ସେଇ ହାଣ୍ଡି ଡିକ୍ଚି ଏଗୁଡା ସବୁ ଧରିକି ବେଲା ଏଗୁଡା ସବୁ ଧରିକି କଣ କରୁଛନ୍ତି ନା ପାଣି ଛେଦଉଛନ୍ତି ମାନେ ପାଣି ପାଖରୁ କିଛି ବାଟ ଦୂରରେ ଗୋଟେ ଗାତ କରିକି ପାଣି ଛେଦେଇକି ଆଣୁଛନ୍ତି, ତାଙ୍କୁ ପଚରା ହେଲା ଯେ ଏଇ ପାଣି ଆପଣ କଣ ପିଇବା ପାଇଁ ନଉଛନ୍ତି ସେ ସେଠି ଭଲସେରେ କହୁଛନ୍ତି ଦେଖନ୍ତୁ ଆଉ କଣ କରୁ ଆମେ ତ ପାଣି ଉପ ନଈ ଉପରେ ହିଁ ନିର୍ଭରଣ। ନଈରେ ତ ବିଭିନ୍ନ ପ୍ରକାର ଅସନା, ଆବର୍ଜନା କରୁଛନ୍ତି। ତ ସେଥିପାଇଁ ଆମେ କଣ କରୁଛୁ ନା ତ ପାଖରେ ଯୋଉ ଖୋଳିକି ନେଇକି ଆମର ରୋଷେଇ ବାସ ହେଲା ନିତ ବ୍ୟବହାର୍ଯ୍ୟ ହେଲା। ପିଇବା ପାଇଁ ହେଲା ଆମେ ଏସବୁ ରୁ ଇଏ କରୁଛେ, ତ ମୁଁ କହିବା କଥା ଆଣ୍ଟି ଆମ ପାଖରେ ତ ବହୁତ ଗୁଡେ ମାଧ୍ୟମ ଅଛି। ବହୁତ ଗୁଡେ ଟେକ୍ନୋଲୋଜି ଆସିଲାଣି, ଆଧୁନିକ ଇଏ ଆସିଲାଣି, ଯାହା ଦ୍ଵାରା ଆମେ ପାଣିକୁ ସଂରକ୍ଷିତ କରିକି ବି ରଖିପାରିବ ନା। ଆପଣ କେମିତି କଣ ପାଣିିକି ସଂରକ୍ଷିତ କରିପାରିବେ ଟିକେ ସେ ବିଷୟରେ ଆଲୋଚନା କରନ୍ତୁ ତ।
ମେନ୍ କଥା ହେଲା ମା ପାଣି ତ ସଂରକ୍ଷଣ କରିବା କଣ ଆ ପ୍ରଥମ କଥା ଆମର ଯେତିକି ଦରକାର ଆମେ ପାଣି ଟାକୁ ସେତିକି ବ୍ୟବହାର କରିବା। ଦୁଇରେ ଅଭିକା ତ ବର୍ଷା ର ପରିମାଣ ଏତେ କମ୍ କି ଯାହାଫଳରେ କୃଷି କାନ୍ଦିଲାଣି ଖାଇବାକୁ ଆଉ ଅଳ୍ପ ଦିନରେ ପାଇବା ହିଁ ନାହିଁ, ବର୍ଷା ହେଲେ ସିନା ବର୍ଷା ପାଣି କି ଆମେ ସଞ୍ଚରିତ କରି ରଖିବା। ଆଉ ଯଦି ବର୍ଷା ନହବ ଆମେ ପାଣି ଟା କୁ କେମିତି ସଞ୍ଚାରିତ କରି ରଖିବା, ଆଉ ଆଉ ଗୋଟେ କଥା କି ଅବିକା ଯୋଉ ଗମେଣ୍ଟ ପାଣି ଛାଡୁଛି, ଗମେଣ୍ଟ ପାଣି ଛାଡୁଛି ଲୋ ଲୋକମାନେ ସେଥି ଟାଇମ ରେ ଛାଡୁଚି ସେ ଟାଇମ ରେ ଲୋକମାନେ ନବା ପାଇଁ ଲାଇନ ଲାଗୁଛନ୍ତି। ଅଭିକା ଘରେ ଘରେ ଟ୍ୟାପ ହେଇଗଲାଣି, ଆଗରେ ଲାଇନ୍ ନାଗୁଥିଲେ ଗୋଟ ଗୋଟେ ଜାଗାରେ ଦଉଥିଲା ଆଉ ଲୋକମାନେ ଲାଇନ ଲଗେଇକିନା ପାଣି ନଉଥିଲେ। ପିଇବା ପାଇଁକା ଅବିକା ଘରେ ଘରେ ଦେଇଦେଲାଣି, ଘରେ ଘରେ ଦବା ଅପେକ୍ଷା ଆମେ ଯେତେ କେତେ ପରିମାଣର ପାଣି ତାକୁ ନଷ୍ଟ କରିପାରୁଛେ, ମୋ କହିବା କଥା ଆମର ଯେହେତୁ ଆମକୁ ଘ ସରକାର ଆମ ଗୋ ଗୋଡ ପାଖକୁ ଦେଇଦେଲେ ପାଣି ଟା ଆମେ ଯେତିକି ପରିମାଣ ମୋର ଗାଧେଇବାରେ ଏତିକି ବାଲଟି ପାଣି ଦରକାର ହଉଛି, ମୁଁ ଏତିକି ନେବି। ମୋ ରୋଷେଇରେ ଏତିକ ବାଟି ପାଣି ଦରକାର ହଉଛି ମୁଁ ଏତିକି ନେବି କିନ୍ତୁ ଲୋକମାନେ ବୁଝୁନାହାନ୍ତି। କଣ ପାଣି ବୁହ ହଉଥିବେ। ପାଣି ବୋ ଘରକୁ ନଉଥିବେ ଇଆଡ ଟ୍ୟାବ ଲଗେଇ ଦେଇକିନା ପାଣି ଘର ଭିତରୁକୁ ନଉଥିବେ ପାଣି ଯ ମାନେ ବନ୍ଦ କରି ଟ୍ୟାପ ଟାକୁ ନେଇକିନା ତମେ ଯାଅ ଯୋଉ ଟ୍ୟାପ ଟାକୁ ବନ୍ଦ କରିକିନା ପାଣି ବାଲଟି ଟାକୁ ନେଇକି ଯ ଆ ଘର ଆଜ୍ଞା ସ ଫୁନ ଲଗା ସେଇଟା କରୁନାହାନ୍ତି। ପାଣି ବୋହି ଚାଲିଡି ସେ ତାଙ୍କର ଘରେ ଭର୍ତି କରି ଚାଲିଚନ୍ତି।
ପନ୍ଦୁଡି
କଣ ହବ ଲୋକମାନୋନ ବୁଝିବା ଦରକାରେ।
ହୁଁ ତାପରେ ଦେଖନ୍ତୁ ଆଉ ଗୋଟେ ବି ଅଛି ହ୍ୟାଲୋ ହ୍ୟାଲୋ ହଁ ଦେଖନ୍ତୁ ଆନ୍ତି ଆଉ ଗୋଟେ ବି ଆମ ହଁ ଆଉ ଗୋଟେ ଅଛି ଯେ ଜଳ ବହୁଳେ ସୃଷ୍ଟିନାଶ ଜଳ ବିହୁନେ ସୃଷ୍ଟିନାଶ ଯଦି ପାଣିର ମାତ୍ରା ଅଧିକ ହେଇଯାଉଚି ତ ବନ୍ୟା ଆସୁଚି ବନ୍ୟା ଆମ ଯ ଧନ ଜୀବନ କୁ ଛାରଖାର କରିଦଉଚି। କିନ୍ତୁ ଯେତେବେଳେ ମରୁଡି ଆସି ଯାଉଛି ଆଣ୍ଟି ଯୋଉ କୃଷି କଣ କରୁଚି ନା ଋଣ ନେଇକି ଚାଷ କରୁଥିବ। ତା ମୂଳ ଧନ ତ ଉଠୁନି। ସେ ଯୋଉ ଅ ଇଏଟା ପଇସା ଟା ନ ଶୁଝ କି ସେ ଆତ୍ମହତ୍ୟା ବି କରୁଛି ବେଳେ ବେଳେ କୃଷକ ଦେଖିବେ ମାନେ କଣ କରିବେ ଋଣ ପରିଶୋଧ ନ କରି ସେ ବି ଆତ୍ମହତ୍ୟା କରୁଚି ତାପରେ
ସବୁ ପ୍ରକାରର ଅସୁବିଧା ହଉଛି ମା ବର୍ଷା ହେଲେ ବି ମାନେ ବେଶୀ ପରିମାଣରରେ ବର୍ଷା ହେଲେ ବି ଧନ ଜୀବନ ନଷ୍ଟ ହଉଚି ବର୍ଷା ନହେଲେ ବି ଧନ ଜୀବନ ନଷ୍ଟ ହଉଛି ସେଥିପାଇଁ ତ ଆମକୁ ନିଜକୁ ସଂରକ୍ଷ ମାନେ ସଂଯୁକ୍ତ ହେଇ ଚଳେଇକୁ ପଡେ ସବୁ ପରିସ୍ଥିତି କି ଖାପ ଖୁଆଇ ନେଇକି ଚଳେଇିବାକୁ ପଡିବ ନା ଆଉ ଆମେ ଯଦି ସବୁ ପରିସ୍ଥିତିରେ ଖାପ ଖୁଆଇ ନ ଚଳିପାରିବା ତାହେଲେ ଆମେ ଯାହା ଫଳରେ କି ଏମିତି ଅସୁବିଧାର ସମ୍ମୁଖୀନ ହବାକୁ ପଡୁଚି। ମାନେ ବ ଦୁଇ ହଜାରରେ ଯଉ ସରି ଉଣେଇଶହ ବୟାଅଶୀ ମସିହାରେ ହେଇଥିଲା ବନ୍ୟା।
ଆଜ୍ଞା।
ବୟାଶୀ ମସିହାରେ ବନ୍ୟା ହେଇଥିଲା ସେତେବେଳେ ଲୋକମାନେ ମାନେ ବହୁତ ଜୀବନ ମାନେ ଧନ ଜୀବନ ନଷ୍ଟ ହେଇଯାଇଥିଲା। ମାନେ ଯାହା ଫଳରେ କି କଣ ପାଇଁକା ମାନେ ଏତେ ଜୋର ବୟାଅଶି ବନ୍ୟା ଏତେ ମାନେ ନଷ୍ଟ ହେଇଥିଲେ କି ଲୋକମାନୋନ ଉଠିକି ବସି ଉଠିବା ପାଇଁ ତାଙ୍କୁ ପାଞ୍ଚ ସାତ ବର୍ଷ ଲାଗିଥିଲା।
ଆଜ୍ଞା ମୁଁ ତ ଜାଣିନି ଆଣ୍ଟି ସେତେବେଳକୁ ତ ମୁଁ ଜନ୍ମ ହେଇନଥିଲି କିନ୍ତୁ ଶୁଣିଚି ବାପାଙ୍କଠୁ ବୋଅଙ୍କଠୁ ଶୁଣିଚି ବହୁତ ପ୍ରଳୟଙ୍କାରେ ବନ୍ୟା ଯୋଉଟା କି
ଆମେ ବି ଦେଖିନେ କିନ୍ତୁ ଆମେ ଶୁଣିଚେ
ଆଜ୍ଞା ତାପରେ ଦେଖନ୍ତୁ ଆଣ୍ଟି ପାଣି ଟା ଯୋଉ କୁହନ୍ତିନି ପାଣିର କଣ ଧର୍ମ ହଉଛି ଉଚ୍ଚରୁ ନିଚକୁ ବହିଯିବ ସେ ଦେଖିବେ ଯେତେବେଳେ ଉଚ୍ଚରୁ ପାହାଡ ଉପରୁ ଗୋଟେ ପାଣି ଟା ବୋହୁଥିବ ସେ କେତେ କହୁଥିବ କିନ୍ତୁ ସମତଳ ଅଞ୍ଚଳରେ ଯୋଉଠି ଇଏ ଯ ପାଣିର ବେଗ ଆସ୍ତେ ଆସ୍ତେ କମି କମି କମି କମିଯାଏ ଠିକ୍ ଅଛି ତ ମୁଁ କହିବା କଥା ଆମେ ପାଣିଠୁ ବି ବହୁତ କିଛି ଆମର ଗୁଣ ଶିଖିବାର ବି ଅଛି।
ପାଣି ତ ବହୁତ ମାନେ
ମଁ କହିବା କଥା ସେ କଣ କହୁଛି କି ନାଇଁ ଅ ମୁଁ ଭଲ ଜାଗାରେ ବହିବି ଖରାପ ଜାଗାରେ ବହିବନି। ସେଇଟା ତ ନୁହେଁ ନା ସେ ସମସ୍ତଙ୍କୁ ନିଜର କରି ନଉଚି। ତା ଭିତରେ ଯାହା ଯିଏ ବି ଗଲା ସେ ସମସ୍ତଙ୍କୁ ଆଶ୍ରୟ ଦଉଚି। ତ ପାଣି ଟୁ ବି ଆମର ବହୁତ ଗୁଣ ସୀକ୍ ସିଖିବାର ଅଛି ଆଣ୍ଟି ତାପରେ ଦେଖନ୍ତୁ ଆଉ ଗୋଟେ। ଦେଖନ୍ତୁ ଏଇ ପାଣି ନେଇକି ଆମ। ଗମେଣ୍ଟ କଣ କରିଛନ୍ତି ନା ଅମୃତ ଯୋଜନା କରିଛନ୍ତି। ତା ମାନେ କଣ ନା ଯୋଉ ସହରାଞ୍ଚଳରେ ଆମେ। ଯେତେବେଳେ ଯାଉଛେ ଗୋଟେ ଗରିବ ଲୋକ ପାଖରେ। ସେତିକି ବି ସମ୍ବଳ ନାହିଁ ଯେ କୋଡିଏ ଟଙ୍କାର ଗୋଟେ ପାଣି ବୋତଲ ସେ କିଣିକି ପିଇ ପାରିବ। ତ ଦେଖିବେ ପ୍ରତି ଛକ ମାନଙ୍କରେ କଣ କରିଛନ୍ତି ନା ଟା ଟାଙ୍କି ସିଷ୍ଟମ କରିଛନ୍ତି ଆକୁଆ ଗାଡ଼ ଯୋଉ ଥଣ୍ଡା ପଣି। ତ ସେଠୁ ଆପଣ ଆରାମସରେ ପିଇ ପାରିବେ ଠିକ୍ ଅଛି କିନ୍ତୁ। ସିଏ ସିନା କରିଦେଲେ ପାଣି ଟାକୁ ଯୋଉ ଯତ୍ନ ହେରିକା ଆମେ ନବା। ସେଟା ଆମ ଦାୟିତ୍ୱ ନା ଆଣ୍ଟି ଆମେ କେମିତି ତାର ବ୍ୟବହାର କରିବା ଆମେ। ସିଏ କରିକି ଦେଇଦେଲେ ଆମେ ତାକୁ ବ୍ୟବହାର କରିବା। ତାର ରକ୍ଷଣ ବେକ୍ଷଣ କରିବ ସେଗୁରାଆମ ଉପରେ ନିର୍ଭର କରେ। କିନ୍ତୁ ଆମେ ତାହା କରୁନେ ଦେମ ସେ ତ କରୁନି ମୁଁ ତ କରୁନି। କିନ୍ତୁ ଯାହା ଦ୍ଵାରା କଣ ହଉଛି ନା ସେଇଟାଆଉ ବ୍ୟବହାର ଉପଯୋଗୀ ହେଇପାରୁନି। ଏମିତି କିଛି ଦିନ ଯାଉଛି ତାପରେ ଯେ ପୁଣି ନଷ୍ଟ କୁ ନଷ୍ଟ ହେଇଯାଉଛି। ତାପରେ ଦେଖନ୍ତୁ ଯଦି ଅ ଆଉ ଗୋଟେ ଦିନ ଦେଖନ୍ତୁ ଆଣ୍ଟୀ। ଏଟା ଜ୍ୟେଷ୍ଠ ମାସ ଆଷାଢ଼ ମାସ ହେଲାଣି ଆଷା ଆଷାଢ଼ ମାସରେ ବର୍ଷା ଲଗାତାର ଦିନ ତମାମ। କଣ ପୁରା ଲାଗି ରହିବା କଥା ତ ବର୍ଷା ଏ ବର୍ଷ ହିଁ ନାହିଁ। ତାପରେ ମୌସୁମୀ ଆସିବା କଥା ମୌସୁମୀ ଏ ପର୍ଯ୍ୟନ୍ତ ଛୁଇଁ ହିଁ ନାହିଁ। କେବଳ ସବୁରି ମୂଳରେ ହିଁ ପାଣି ଦରକାର ଯଦି ଦେଖ ଗୋଟେ ପାଣି ଯଦି। ସଫିସେଣ୍ଡେ ହନ୍ତା ଚାଷୀ ବି ଖୁସି ହଅନ୍ତା। ସେ ବି ଚାଷ କାର୍ଯ୍ୟ କରନ୍ତା ଆମେ ମାନେ ବି ମାନେ କଣ ଆମର ବି ପାଣିର ଅଭାବ ଟା ରୁହନ୍ତାନି। ପାଣିରଅଭାବ ଆମ କେତେବେଳେ ଜଣା ପଡେ ଯେତେବେଳେ ପାଣିର ସ୍ତର ଟା ଆମ ପାଖରେ କମି ଆସେ। ବା ପାଣି ଆମକୁ ଯେତିକି ଦରକାର ଆମ ପାଖରେ ସେତିକି ନଥାଏ ସେତେବେଳେ ଆମେ ପାଣିର ଅଭାବ। ଟାକୁୁ ପରିଲିକ୍ଷିତ କରୁ। କିନ୍ତୁ ଯେତେବେଳେ ପାଣିଟା ଥାଏ ଆମ ପାଖରେ ନା ଆମେ ତାକୁ କେବେ କହୁନା ନାହିଁ। ଆମ ପାଖରେ ପାଣି ତ ଅଛି ଦେ ଜିଏତ ତାର ନଷ୍ଟ କରୁଛି ଆମର କଣ କ ଦେମ ନଷ୍ଟ କର। ଏଇ କଥା ଟା କିନ୍ତୁ ଆମେ ଯଦି ପାଣିିକି ଜଗି ରଖି ଚଳିବା। କି ହଁ ବର୍ଷା ପାଣି କି ଆମେ ସଂରକ୍ଷିତ କରିବା। ତ ଆମେ ପାଣିିକି ସଂରକ୍ଷିତ କରିପାରିବା ନା ବହୁତ କାର୍ଯ୍ୟରେ ଲଗେଇ। ଦେଇପାରିବା। ଏମିତି କୌଣସି କାମ ଅଛି କି ଆଣ୍ଟି ମୋତେ କୁହନ୍ତୁ ଆମ ନିତ୍ୟ ବ୍ୟଭଜ କାର୍ଯ୍ୟଠୁ ଲଗେଇ ରୋ ରୋସେଇ କାମଠୁ ଲଗେଇ ଠାକୁର ପୂଜାଠୁ ଲଗେଇ ସବୁ ଥରେ ପାଣି ଦରକାର।
ପ୍ରତ୍ୟେକଟି ଜିନିଷରେ ମା ପାଣି ଯଦି ନହବ ଆମେ କୌଣସି କାମ କାର୍ଯ୍ୟ ହିଁ କରିପାରିବା ନାହିଁ ଗୋଟେ ମଣି ମଣିଷର ବଡିରେ ମଣିଷର ବଡିରେ ନିହାତି ସତୁରି ଭାଗ। ଜଳ ରହିବା ଦରକାର। ହ୍ୟାଲୋ।
ଆଜ୍ଞା କୁହନ୍ତୁ ଆଣ୍ଟି।
ସେ ଆମେ ବ ଲୋକଙ୍କୁ ପ୍ରତ୍ୟେକ ଲୋକ ତିନି ରୁ ଚାରି ଲିଟର ପାଣି ପିଇବା ଦରକାର। ଆମେ ସିନା ପାଣି ଟା ଭଲରେ ରଖିଥିଲେ ଆମେ ତିନିରୁ ଚାରି ଲିଟର ପାଣି ପିଇବା। ତିନି ଚାରିଲିଟର ପାଣି ପିଇବା ଯଦି ନଥିବ ଆମେ ପାଣି ପିଇବା କୋଉଠୁ।
ଆଜ୍ଞା।
ତାପରେ ବି ଅବିକା।
ଲୋକ ମାନେ ଆଜିକାଲି ଆଣ୍ଟି। ମାନେ ଆପଣ ଗୋଟେ ଭଲ ଶିକ୍ଷା ଦେବେ ସେଇଟାକୁ ସେ ନବାକୁ ନାରାଜ। କିନ୍ତୁ କିଏ କାହା ନାରେ କୋଉଠି ଚୁଗୁଲି କରିବାର ଅଛି କାହା ନାଁ ରେ ଖରାପ ଗପିବାର ଅଛି ତ ସେଥିପାଇଁ ଲୋ
ସେଟା ସେଟା ସାଙ୍ଗେ ସାଙ୍ଗେ କରିବେ ସାଙ୍ଗେ ସାଙ୍ଗେ କରିବେ କିନ୍ତୁ ଯଦି ତମେ ଭଲ କ ତା କଇବ ସେ ମୁହଁ ଆଡ଼େଇକିନା ହିଁ ପଳଉଚନ୍ତି। ଏଇ ଯୋଉ ଜଳ ତମେ ଯୋଉ କହିଲ ସରକାର କରିଚନ୍ତି ସେଟାକୁ କେମିତି ଆମେ ଯତ୍ନ ନବା? ଯତ୍ନ ଆ ମାନେ ହିଁ ନବା। ଯେଦି ଗୋଟେ ଲୋକ କରିବ ତା ଦେଖା ଦେଖି ଆଉ ପାଁଶଟା ଲୋକ ହିଁ କରିବେ କିନ୍ତୁ ସେଇଟା ସେ କରନ ଭେ ସେ ଏତେ ପଡ଼ିଚି ମୋର ତ ପାଣି ଦରକାର ମୁଁ ପାଣି ଟୋପେ ପିଇଦେଲି ସେ ପୁ ହେଇଚି ତ ହେଇଥାଉ। ଅସ୍ନା ହେଇଚି ହେଇଥାଉ ମୁଁ ମୋର ଯାଉଚି ହାରି ମୋ ବାଟରେ କିନ୍ତୁ ସଁ ସେ ଲୋକଟି ଯଦି ପାଣି ପିଇଲ୍ ବା ଅବସ୍ଥାରେ ପାଣିଟା ଅସନା ଏ ତା ମୂଳରେ ଅଳ୍ପ ଅଳ୍ପ ଜ ମଇଳା ଜମିକିନା ପାଣିଟା ଅଟୋମେଟିକାଲ୍ ଅସନା ହେଇଯିବ।
ଆଜ୍ଞା।
ହେଇଯିବ ଯଦି ଆମେ ତାକୁ ସେଇଠି ସଫାସୁତୁରା କରିଦବା ମୁଁ ମୁଁ ଗଲି ପାଣି ଆଣିଲି। ପାଣି ପିଇବା ପାଇଁକା ଦେଖିଲି ଯେତିକି ଅସ୍ନା ପଡ଼ିଚି ତାକୁ କାଗଜ ପତ୍ର ପଡ଼ିଚି କି ପତ୍ର ପଡ଼ିଚି ତା ଜେଗାରୁ ସେଟା ଉଠେଇ ଦେଇ ଫୋପାଡ଼ି ଦବା କି ଡଷ୍ଟବିନ୍ ରେ ପକେଇଦବା ଉଁ ପ୍ରତ୍ୟେକ ଜେଗାରେ ହିଁ ଡଷ୍ଟବିନ୍ ଅଛି ନାଁ ସେ ଡଷ୍ଟବିନ୍ ରେ ପକେଇ ଦବା ସ୍